ନମସ୍କାର। ଆଉ କଣ କରୁଥିଲ?
ଏଇଟି ଘରେ ଥିଲି ଆଉ।
ଓହୋ ଆଉ ଖିଆ ପିଇ ସାରିଲାଣି?
ହଁ ଏଇ ଖାଇବି ବୋଲି ଯାଉଥିଲି ତ।
ଓହୋ। ସବୁ ଘରେ କଣ କରୁଛନ୍ତି?
ଘରେ ଏଇଠି ସବୁ ବସିଥିଲେ ଘରେ।
ଓହୋ ଆଉ ପଢ଼ାପଢି କି କଣ ଚାଲିଛି?
ହଁ। ହଁ ଏଠି ପଢାପଢି ଚାଲିଛି ଭଲ। ଆଉ କମ୍ପିଟିଟିଭ୍ ପାଇଁ ପ୍ରିପେୟାର୍ ହେବି ବୋଲି ଭାବୁଥିଲେ ଯେ ଅନଲାଇଲ୍ କ୍ଲାସ କଲେ ଭଲ ହବ ନା ଅଫଲାଇନ?
ଉଁ- ଅନଲାଇନ ଟା କଲେ ଭଲ ହୁଅନ୍ତା। ହଉ ଯଦି ଅଫଲାଇନିିଦି କରିବୁ ଅଫଲାଇନରେ କଲେ ବି ଭଲ ଅନଲାଇନ କରିବୁ ଯଦି ମତେ କଲା ବଳେ କି ପଇସା ହେରିକା ରେ ସୁବିଧାର ହେବ ଘର ରହିକି ପଢିପାରିବୁ। ଆଉ ଇଏ ତତେ ସହରକୁ ଯିବାକୁ ପଡିବନି ପଢ଼ାପଢି କରିବା ପାଇଁ କି କଣ। ଏଇ ଅନଲାଇନ ରେ। ଘରେ ବସିକି ଥୁନି ତ ଫୋନରେ ତୁ କଥା ହେଇପାରିବୁ ଏଥିରେ।
ଲାଇନ କ୍ଲାସ ଆଉ ଅଫଲାଇନ କ୍ଲାସ କରିବା ପାଇଁ କୋଉଠି ଆମ ଏରିଆ ରେଡି ଅଛି।
ଅଫଲାଇନ କରିବାକୁ ହେଲେ ଓ ଓ ଓ ନ ଯିବାକୁ।
ନଡ କୋପଟେ ଏଇଟା କ୍ଲାସ ହ
ହ୍ୟାଲୋ।
ହୁଁ।
ହ୍ୟାଲୋ।
ସେଣ୍ଟରରେ ସବୁ ରହିଯାଉଛି ଏପଟେ ରହିଲେ ଅଫଲାଇନ ରେ ରହିଲେ କିଛି ଅସୁବିଧା ନାହିଁ ଅଫଲାଇନ ରେ ଯଦି ରହିକି ଯଦି କରିବୁ ଗୋଟେ ରହିବା ଖର୍ଚ୍ଚ ଖାଇବା ଖର୍ଚ୍ଚ ସବୁ ଦେଇକି ସାତ ଆଠ ହଜାର ମାସକୁ। ଖର୍ଚ୍ଚ ହବ। ଆଉ ଯଦି ଅନଲାଇନ୍ ରେ କରୁଛ ଅନଲାଇନ୍ ରେ କଲେ ତ ଘରେ ବସିକି ଘରେ ଖାଇଲୁ ଘରେ ରହିଲୁ। ଶିବାୟ ପଇସା ପଡ଼ିବନି ଅଧିକା
ହଁ ଭଲ। ଅନଲାଇନ୍ କ୍ଲାସ୍ କଲେ ହବ।
ଅନଲାଇନ୍ କଲେ ବି ଖାଲି ଟିକେ ଅସୁବିଧା ହେଲେ ଅନଲାଇନ୍ ରେ ଖାଲି ଟିକେ ନେଟ୍ ପ୍ରୋବ୍ଲେମ୍ ହବ କି କଣ ସେତିକି ଖାଲି ଗୋଟେ ଅସୁବିଧା।
ନହେଲେ ୱାଇଫାଇ ଗୋଟେ ଲ ୱାଇ ଫାଇ ଗୋଟେ ଲଗେଇଦେଲେ ହବ।
ହୁଁ।
ମୁଁ କମ୍ପିଡି଼ଟି କରିବି ଯେ କୋଉଥିପାଇଁ ପ୍ରିପାର ହେଲେ ହବ। ଡିଫେନ୍ସ୍ ଲାଇନ୍ ନା ଅଲଗା ଆଉ କିଛି।
କଲେ ଜଦି ଆର ଆର ବି ଯୋଉ ଭାରତୀୟ ରେଲୱେ ପାଇଁ ସେଗୁଡା଼ ଗଲେ ଭଲ ସେଗୁଡା଼ କଲେ କଣ ଅଧିକ ବି ଭଲ। ତ ଫିଲ୍ଡ୍ ବାହାର କରିବ ସେଇଥିରେ ଟ୍ରେନ୍ ରେ ବି ଯାହାବି କଣ ସେଗୁଡ଼ାକ ଅଧିକ ପରିଶ୍ରମର କାମ ବି ନୁହେଁ ବି କିଛି।
ହଁ।
ସେଇ କାମଗୁଡ଼ା
ମୁଁ ଏବେ ପାର୍ଟ ଟାଇମ୍ ଗୋଟେ ଜବ୍ କରୁଛି ଭୁବନେଶ୍ଵରରେ। ଗୋଟେ ପାର୍ଟ ଟାଇମ୍ କରିକି ଆଉ ଆଉ ପଢୁଛି ଗୋଟେ ଓଳି ଆଉ।
ହୁଁ। ଆଉ ଯଦି ସେଇଥିପାଇଁ ପାର୍ଟ ଟାଇମ୍ ଗଲେ କି ଅନଲାଇନ୍ କୋର୍ସ୍ ହେରି ତୋ ଇଚ୍ଛା ଯେତେବେଳେ ହବ କି ଦିନ କାମଟା କରିଦେଲେ ତ। ରାତିରେ ଟାଇମ୍ ବାହାର କରିକି ପଢ଼ାପଢ଼ି ଆଉ କିନ୍ତୁ ଅଫଲାଇନ୍ ଯୋଉଠିକି ଯିବାକୁ ହେଲେ ସେଇଠିକି ଟାଇମ୍ ବାହାର କରି ଯାଉ ତାଙ୍କ ଟାଇମ୍ ରେ ଟାଇମ୍ ବାହାର କରି ଯିବାକୁ ପଡ଼ିବ। ପରେ କାମକୁ ଗଲା ଆସିକି ବହୁତ୍ ଅସୁବିଧା ହବ। ଏଇଥିରୁ ସବୁଆଡ଼େ ଦେଖିଲା ଆସିକି ଅନଲାଇନ୍ ଟା ଭଲ। ଆଉ କିନ୍ତୁ ଅନଲାଇନ୍ କ୍ଲାସ୍ କଲେ ଗୋଟେ ଅସୁବିଧା ହଉଛି। ଗୋଟେ ଅସୁବିଧା ହଉଛି। ଅନଲାଇନ୍ କଲେ ସ୍ଥିର ହେଇକି କ୍ଲାସ୍ କରିହବନି। ଯେମିତି ହେଲେ ଜଣେ କିଏ ଡା଼କିଥିଲା କି କଣ ଗଲା କି କଣ। ସେ ଗୁଡ଼ା ଖାଲି ଗୋଟେ ଅସୁବିଧା।
ନହେଲେ ଅନଲାଇନ୍ କ୍ଲାସ୍ ମ ପାଇଁ ଅନଲାଇନ୍ କ୍ଲାସ୍ କ୍ରିପ୍ସନ୍ ହେଲେ ମ୍ୟାଥ କ୍ଲାସ୍ ଟେ
ହୁଁ ଦେଖିକି ସେଇଟା କହିବି ଆଉ। ଅନଲାଇନ୍ ମ୍ୟାଥ କ୍ଲାସ୍ ମ୍ୟାଥ୍ କ୍ଲାସ୍ ଦେଖିକି କୋଉ ସାର୍ ଙ୍କର ଦେଖିକି ତୋତେ ସେଇଟା କହିବି କି ସେଇଥରୁ ନେଇକି କଣ କରିବୁ। ଆଉ ଟିକେ ଅନଲାଇନ୍ କ୍ଲାସହେରିକା କଲେ ବି ତର ଅଧି ଅଫଲାଇନ୍ କ୍ଲାସ୍ ଅବିକା ଅନଲାଇନ୍ କମ ବି ଖର୍ଚ୍ଚ। ଇଏ ଗୋଟେ ଗୋଟେ କ୍ଲାସ୍ ପାଇଁ ନଶ ହଜାର ଟଙ୍କା ନେଲେ ଯେ ବର୍ଷେ ପାଇଁ ଅଫଲାଇନ୍ ଯୋଉ ଗଲେ ସେ ପ୍ରତ୍ୟେକ ମାସ ଚାରି ପାଞ୍ଚ ହଜାର ଛଅ ହଜାର ଲେଖା ଖାଲି ନେବେ କ୍ଲାସ୍ ପାଇଁ। ତା ବାଦେ ଅନ୍ୟ ଖର୍ଚ୍ଚ ହେଇ କଣ
ଆଉ ତ ପଢ଼ାପଢ଼ି ଭଲ ଚାଲିଚି।
ହଁ ଭଲ ଚାଲିଚି।
ଆଉ ଯୋଉ ତୋର ଯୋ ଏବେ ଏକ୍ଜାମ୍ ଥିଲା ଭଲ ହେଇଛି ନା କଣ?
ହୁଁ ଭଲ ହେଇଛି। ମୋର ମୁଁ ତ ବି ସେଇ ଅନଲାଇନ୍।
ପରୀକ୍ଷା ଦେଇ ଯାଇଥିଲୁ କି?
ଏଇ ମୋର ପଡିଥିଲା ଏଇ କଟକ ପଡିଥିଲା। ଏଇ ତ ମୁଁ ବି ସେଇ ଅନଲାଇନ୍ କ୍ଲାସ ଆଣିକି କରୁଥିଲି ଆଉ
ହୁଁ କେତେ ଟାଇମ୍ କଣ ପଢ଼ାପଢ଼ି କଲେ ଭଲ ହବ?
ଭଲ ନିଜ ଉପରେ ନିର୍ଭର କ ଅନଲାଇନ କ୍ଲାସ୍ ରେ ହେଲେ ତରିକି ମାନେ ଯେତେବେଳେ ବି ଯାହାବି ତର ଡାଉଟ ହେଲା। କ୍ଲାସ୍ ଟାକୁ ଆଉଥରେ ବି ତ ଇଚ୍ଛା ଅନୁସାରେ ଦେଖିକି ତ ପୁରା ଥରରେ ଥରୁର ଦି ଥରେ ଡାଉଟ୍ ପୁରା କ୍ଲିୟର ହେଇଯ ଅଫଲାଇନେ କ୍ଲାସକୁୁ ଯାଉଥିବୁ। କି ଏଇ ଜିନିଷଟା ହଉଚି। କିଏ ବୁଝିପାଇଲୁନି କଣ ହେଲାନି ଆଉ ଥରେ କ୍ଲାସ ରେ ପଚାରିଲା ବେଳକୁ ଇଆଡେ ଡିଷ୍ଟର୍ବ ହଉଥିବ ଏଇ କଣ ହଉଥିବ ସବୁ ପିଲାଙ୍କର। ସବୁ ଆଡକୁ ଦେଖିଲା ବେଳକୁ ସେ ଅନଲାଇନ ଟିକେ ଭଲ ଆଉ।
ଅହ ତୁ ଅବିକା କୋଉ ଜାଗାରେ ଅଛୁ କି?
ମୁଁ ଏବେ ଗାଁ ରେ ଥିଲି।
ଅହଁ ହ।
ଅ ଦେଖ ତ ଅନଲାଇନ। କ୍ଲାସ୍ ହେରିକା ହଉଚି ତତେ କହିଲେ ଅନଲାଇନ୍ କ୍ଲାସ୍ ରେ କଣ ଭଲ କି ଖରାପ। ଅଫଲାଇନ୍ କ୍ଲାସ ଭଲ ହେଇଗଲ। ତୋତେ ଯୋଉଟା କି ଭଲ ଲାଗୁଛି କ ନହିଁ ଏଇଥିରେ କଲେ କି ମୋର ହେଇପାରିବ। ହେଟା ଦେଖି କରିବ ଆଉ।
ହଁ ଅ ମୋ ପ୍ଲସ ଥ୍ରୀ ବି ସଇଲା ତ ମୁଁ ହେଇଥି ପାଇଁ ଭାବୁଥିଲି କୁଆଡେ କଣ କରିବି ବଲି ହେଇଥିପାଇ କମ୍ପି ଡେଟିଭ୍ ପ୍ରିପାର୍ ହେବି ଆଉ।
ହୁଁ ସେଇଟା ବି ଭଲ କି କମ୍ପଡ଼େଟିଭ୍ ସେଇଟା କମ୍ପିଟେଟିଭ ଟ କରିବ କି ଅନଲାଇନ୍ କରିବ କି ଅଫଲାଇନ୍ କରିବୁ। କ୍ଲାସ ହେରିକା କରିକି ତା ଏଗ୍ ଜାମ୍ ହେରିକା ଦବୁ ସେଇଟା ହେଲା ମୁଖ୍ୟ କଥା। କ୍ଲାସ ରେ ଏନଭା।
ମୋର ଏବେ ଗୋଟେ ସାଙ୍ଗଟେ ମୋର ବି ଗୋଟେ ସାଙ୍ଗ ତ ଯନ୍ଦି ଯାଇଥିଲା ଯେ ଏବେ ଆସିଛି ଆଉ।
ହଁ
ହଁ କଁ ଖାଇଥିଲୁ
ମୁଁ ଏ ଭାତ ଖାଇଥିଲି ତୁ କଣ ଖାଇଥିଲୁ?
ହଁ ମୁଁ ଏ ଗାଁରେ ଗୋଟେ ଭୋଜି ଟେ ଥିଲା ତ ସେଇଠି ଯାଇଥିଲୁମ ସାଙ୍ଗସାଥି ମାନେ ସବୁ ଖାଇକି ଆଉଛନ୍ତିି ଆଉ
ହ।
ଆଜି ବର୍ଷା ହେଇଥିଲା କିଆଡେ।
ହଁ ସେମତି ଅଳ୍ପ ଅଳ୍ପ ପଳେଇଥିଲେ ଆଉ ଆଉ ଏବେ? ଗଲେ ତୁ ଦେଖିଥିବୁ ଅନଲାଇନ କୋଉଠୁ କ୍ଲାସ ହେଇ ପାରିବ କି କଣ ହେଇପାରିବ କୋ କି ମାନେ? କେଉଁ ଇନଷ୍ଟିଚ୍ୟୁଟ୍ ଧରିକି କେଉଁ ସାରଙ୍କ ପାଖରୁ ଆଣିବୁ କି କଣ ଆଣିବୁ। ଆଉ ମୁଁ ବି ଦେଖୁଥିବି କେତେଟା କଥର ମାନେ ହେଇପାରୁଛି କଣ ମୁ କରିବା ପାଇଁ। ଆଉ ଯଦି ବି ଦେଖୁଛୁ ଅଫଲାଇନି ବୁ ବୁଲି କି ନାହିଁ। ଏଇଠି କୋଉଠି ହେଇପାରିବ ସୁବିଧାରେ କଣ ଅଫଲାଇନ କ୍ଲାସ ହେରିକା। ତୋତେ ମାନେ ସୁୁଆ ହେଲା ଭଳିଆ କି ଥିବ ଟାଇମ ଅନୁସାରେ
ହଁ
ସେଇଟା ଦେଖିକି ତୋ ଯାହା ତୁ। ନିଷ୍ପତ୍ତି ନବୁ ଆଉ କେଉଁଟା କଣ କରିବୁ କି କଣ ଆଉ। କୋଉଠି ଭୁବନେଶ୍ୱରରେ ରହି କରିବୁ ନା କି ଗାଁ ବାସିପାଇ କଣ କରିବୁ।
ହଁ ଗାଁ ରେ ରହିକି କରିବ ଲାଗୁଛି।
ହଁ ଭଲ ସ୍ୟାଡେ ରହିଲେ ଅଧିକ ଖର୍ଚ୍ଚଟା ହେଇକି ଏଗୁଡାଆ କଣ। ଗାଁରେ ରହିଗଲେ ସେ ଅନଲାଇନ୍ କ୍ଲାସ୍ ହଉ କ୍ଲାସ୍। ତା ସହ ପାଠ ପଢ଼ାକୁ ପଢ଼ା ହବ ଖର୍ଚ୍ଚ ବି ଖର୍ଚ୍ଚ ବି ରହିବ।
ହଁ ସେମିତି ରେ ଭଲ ହୁଅନ୍ତା।
ହୁଁ।
ଯେମତିରେ ବି ରହିଲେ ଅଫଲାଇ କ୍ଲାସ୍ କଲେ ବାଇକ୍ ରେ ଡେଲି ଯିବା ଆସିବା। ଇଏ ସିଏ ଖର୍ଚ୍ଚ ହେଇକି ଅଧିକ ସେ ଖର୍ଚ୍ଚ ହବ ଅନଲାଇନ୍ କ୍ଲାସ୍। ତ ଭଲ ଘରେ ରହିକି। ଏ ଅନଲାଇନ୍ ଆରାମସେ କରିବୁ। ତାସହ।
ହଁ ଅନଲାଇନ୍ କରିବୁ ଯଦି ଆଉ ଗୋଟେ ସେକ୍ସନ ଅନଲାଇନ୍ କରିବୁ। ଗୋଟେ ଫୋନ୍ କାଇଁ ଗୋଟେ ଲାପଟପ୍ ଟେ ଧରିକି ପଳେଇଆ ଲାପଟପ୍ ଟେ କଲେ କଣକି ବଡ଼ ସ୍କ୍ରିନରେ। ତତେ କ୍ଲାସ୍ କରିବାକୁ କିଛି ଅସୁବିଧା ହବନି। ଦୂରରୁ ବସି ଦୂରରୁ ଟିକେ ରହିଲେ ଆଖି ଉପରେ କିଛି ପ୍ରେସର୍ ହବନି। ଛୋଟ ଟା ହେଲେ ଆଖିରେ ସ୍କ୍ରିନରେ। ଆଖି ଉପରେ ପ୍ରେସର୍ ପଡ଼ିବ ଛୋଟ ସ୍କ୍ରିନ୍ ଛୋଟ ଦେଖିଲା ବେଳକୁ ସବୁ। ସେଥିପାଇଁ ଦେଖା ଦେଖି କରିକି ତତେ ଯୋଉଟା ସୁବିଧା ହଉଛି। ବଡ ସ୍କ୍ରିନ୍ ରେ ହଉ କି ଛୋଟ ସ୍କ୍ରିନ ରେ ହଉ ସେଇଟା କରିକି। କରିବୁ ଆଉ।
ହଁ। ଆମ ଏପଟେ ଟିକେ ନେଟ୍ ସ୍ଲୋ ହବାକୁ ବାହାରେ ଟିକେ ଆସିଛି। କ୍ଲାସ୍ ଆ କରିବାକୁ ପଡିବ ଆଉ।
ହଁ ଭାଇ ଅନଲାଇନରେ କଲେ ସେଇଟା ଗୋଟେ ପ୍ରୋବ୍ଲେମ୍ ଯୋଉଠି ନେଟ୍ ଆସୁନଥିବ ଆଉ। ସେଇଠି ସେ ଗାଁରେ ଟିକେ ଅସୁବିଧା। ସେମିତି ହେଲେ କ୍ଲାସ୍ ସ ଗୁଡା ଆଗୁଆ ଆଡଭାନ୍ସ ଟିକେ। ଡାଉନଲୋଡ଼୍ କରିଦବୁ ଘରେ ବସିିକ ଯେତେବେଳେ ଇଚ୍ଛା କି ସେତେବେଳେ କରିବୁ କି କଣ।
ହଁ।
ସବୁଥର ଅସୁବିଧା ଅଛି ସବୁଥର ସୁବିଧା ଅଛି।
ହ ଏ ଟାଇମ୍ ହେଲାଣି।
ହଁ। ହଁ ହଁ ହଁ ହଉ ଦେଖିକି କରିବୁ ଆଉ ହୁଁ।
ହଉ ରଖୁଛି।
ହଁ ରଖ ବାଏ।